ହ୍ୟାଲୋ।
ଆଉ କଣ କରୁଛ?
ଏଇ ବସିଛି ଆଉ ଆଉ ତମେ?
ମୁଁ ବି ସେଇ ବସ୍‌ ଥିଲି, ଟିକେ କଲ୍ କରି କଥା ହେଇଯିବା ଆଉ।
ଆଚ୍ଛା।
ଆଉ କ'ଣ ଖବର ସବୁ ଭଲ ନା?
ହଁ ସବୁ ତ ସେମ୍ତି ଚାଲିଚି, ଆଉ କଣ କହି ସୁଖରେ ଦୁଃଖରେ ସବୁ ଚାଲିଚି।
ହଁ! ସେମି ଆମର ବି ଚାଲିଚି, ସୁଖ ଦୁଃଖରେ ଆଉ କ'ଣ କରିବା?
ଏବେ ଘରେ ନା?
ହଁ! ଘରେ, ତମେ
ହଁ! ମୁଁ ବି ତ ଘରେ ଅଛି, ଏବେ ତ ଆଉ କିଛି କାମ ନାହିଁ ଆମର। ସ୍ନାତକ ପାସ୍ କରିଗଲି ନା।
ହୁଁ, ଏବେ ତ ଏଇ ଦି ତିନି ମାସ୍‌ ସବୁ ଘରେ ଅଛେ ଆଉ।
ହଁ! ସର୍ଲା ଦିନଠାରୁ ପରୀକ୍ଷା ସମସ୍ତ ତ ଘରେ ଆଉ, କିଏ କୁଆଡ଼େ ଗଲେଣି। କାହାକୁ କିଛି ଖବର ନାହିଁ, କିଏ କୁଆଡ଼େ କ'ଣ ଚାକିରି ପାଇଁ ବ୍ୟସ୍ତ ତ, କିଏ କ'ଣ ହ କରୁ--ନ୍ତି ସବୁ ଆଉ କାହାର କିଛି ବର ନାହିଁ, ପିଲାଙ୍କର ଆଉ।
ହଁ, କାହାର ତ ଦେଖା ନାହିଁ, ସମସ୍ତେ ନିଜ ବା---ରେ ଆଉ।
ରହିଲେଣି, କ'ଣ କଲେଣି କିଛି ଜଣା ନାହିଁ। ଆଉ ପିଲାଙ୍କ ସହିତ କଥାବାର୍ତ୍ତା ନାହିଁ, ସମ ଗଲା ପରଠାରୁ ସମସ୍ତେ ନିଜ ନିଜ ଘରେ କିଏ କୁଆଡ଼େ ବୁଲିବାକୁ ଯାଉଛନ୍ତି, କି କଆଡ଼େ ଚାକିରି ସନ୍ଧାନରେ ଆଉ।
ସମସ୍ତେ ଏବେ ବେସ୍ତରେ ଅଛନ୍ତି।
ହଁ, ପରା।
କାହା ପାଖରେ ଆଉ ସମୟ ନାହିଁ, କଥା ବା ପାଇଁ ଟିକେ।
ହଁ, ସେଇଠି ଥିଲା ବେଳେ ପାଖାପାଖି ସମସ୍ତେ ଯାହା କଥାବାର୍ତ୍ତା ହଉଥିଲି, ଆଉ ଏବେ ପରୀକ୍ଷା ସରିବା ପରେ କା କାହାର ଏତେ କଥାବାର୍ତ୍ତା ନାହିଁ, କିଛି ସେମ୍ତି କିଛି ନାହିଁ ଆଉ।
ହଁ, ସେ ତ ଠିକ୍ କଥା। କ'ଣ କରିବା, ଏଇତ ଜୀବନ ଆ ମିଶିବା ପୁଣି ଛିଡ଼ି ଯିବା।
ଯଉଠି ଯେତବେଳେ ସାଙ୍ଗସାଥି ବନେଇଲେ, ତା'ପରେ ପୁଣି ଯିବା ପରେ। ତାଙ୍କ ସ ଟିକେ ସମ୍ପର୍କ ଧୀରେ ଧୀରେ ଫୁଣି ଛିଣ୍ଡିବା ଆରମ୍ଭ ହବ। ଫୁଣି ନୁଆ
ହଁ, ଆ ପରେ ନୂଆ ସାଙ୍ଗ ପାଳି ଆଉ।
ହଁ!
କିନ୍ତୁ ପୁରୁଣା ତ ପୁରୁଣା ହେଇକି ର---ବେ ନା, ଯେତେ ଯାହା ହେଲେ ତାଙ୍କ ସାଙ୍ଗ ରା ଅଛି।
ହଁ, ତାଙ୍କୁ ଆଉ ଭୁଲି ହବ କି? ସେମି ହବନି ଆଉ।
ଫୁଣି ଯଉମାନେ ନୂଆ ଆସିବେ, ସେମାନେ ବି ପୁରୁଣା ହେଇ
ହଁ, ସେମିତି ନୂଆ ପୁରୁଣା ହଉଥିବେ, ନୂଆ ପୁରୁଣା ହଉଥିବେ। ନୂଆ ଭୁଲି ହେବନି କାହାକୁ, ସମସ୍ତଙ୍କ ସହି ବିତେଇ ଥିବା ସମୟ ଆଉ।
ହଁ, ସେ ତ ଠିକ୍ କଥା, କଣ କରିବା ଦେଖିଆ ଆଉ।
ହଁ, ଆଉ ତମେ କଲେ ତମେ କଲେଜ୍‌ ଫଲେଜ୍‌ ଦେଖିଲଣି ନା ଦେଖିନ ସେମି?
କଲେଜ ତ ସେମିତି ଦେଖି---ଦେଖିଆ କାଉଁସିଲିଂ ରେ ପକାଏ କ'ଣ ହଉଚି ଆଉ।
ହେଇଗଲା ତ! ଭଲ କଥା, ଗମେଣ୍ଟ୍ ହେଇଗଲେ ବହୁ ଭଲ ହୁଅନ୍ତା ଟି
ସେ, ସେ ଗଭର୍ଣମେଣ୍ଟରେ ଆଶା ରଖିଛନ୍ତି। ତାପରେ କାଉନସିଲିଂ ପରେ ଦେଖାଯିବ।
ସିଏ ଗଲେ ଭଲ ହୁଅନ୍ତା।
ଁ ହଁ। ସେଇଆା ତ ସମସ୍ତେ ଅପେକ୍ଷା କରିଛନ୍ତି। ହେଲେ ଦେଖିବା, ଯେଉଁ କଣ ହେଉଛି। ନହେଲେ ପ୍ରାଇଭେଟ୍ରରେ କରିବେ ପିଲା ଆଉ। କଣ କରିବେ ଯେ ଉପାୟ କିଛି ନାହିଁ।
ପ୍ରାଇଭେଟ ରେ, କହିବାକୁ ତ ଇଚ୍ଛା ହେଉନି ଜମା
ହଁ। ପଇସା ଯାହା ହେଲେ, ଏତେ ଅଧିକ ନା
ହୁଁ
ତାପରେ ତମ ଗାଁ, ସବୁ ଅଲଗା, ଅଲଗା। ଆ ସେଠି ପାଠ ପଢ଼ବା ପାଇଁ ଅଲଗା ପଇସା। ଆଉ, ଏପରି ପୁଣି ଖାଇବା, ରହିବା ପାଇଁ ଅଲଗା ପଇସା। ଏ ଏହି ପଇସା, ତ ମାନେ ଯାହା ହେଲେ ସବୁବେଳେ ପଇସା, ଫଇସା କର। ଏତେ ପଇସା ନେଇଯିବେ, ଆଉ ଇଚ୍ଛା ବି ହଉନି।
ପ୍ରାଇଭେଟ ରେ ତ ପୁଣି ବହୁତ ଲାଗିବ ନା। ପଇସା ଖର୍ଚ୍ଚ ହବ।
ହଁ ପରା। ସେଥିପାଇଁ ଆଉ କଣ କରିବା, ଆଉ ଏମିତି ନହେଲେ କଣ କରିବା। କିଛି ଉପାୟ ନାହିଁ, ସେଠି କରିବାକୁ। ପଡ଼ିବ ଆଉ।
ଆଉ, ସେମିତି କିଛି ଭବିଷ୍ୟତ କ୍ଲିଅର ଥାନ୍ତା କି। ସେ ନାଇଁ, ହଁ କରିଦିଅ ପ୍ରାଇଭେଟ୍ ରେ ଚାକିରି ଥୁଆ। ଆଉ କିଛି ପ୍ରୋବ୍ଲେମ୍ ହବନି।
ସେମିତି ହେଇଥିଲେ ସମସ୍ତେ କରନ୍ତେ। କିନ୍ତୁ, ଜଣା ନାହିଁ କଣ ହେବ? ଆମେ, ହଁ। ଯେହେତୁ କରୁଥିଲେ, ସେଇ ସେଇ ପାଠ ପଢ଼ୁଛନ୍ତି। ଆଉ କଣ କରିବା, ଯିବାକୁ ପଡ଼ିବ ସେଇ ଲାଇନରେ ଆଉ।
ଦେଖିବା ମାଡି ଚାଲିବା, ଦେଖିବା କଣ ହଉଛି ଆଉ।
ହଁ। କେତେ ବାଟା ମାଡିବାର, ଅଛି। କିଛି, ମାଡ଼ି ଚାଲ। ଦେଖାଯାଉ, କଣ ଚାକିରି କେଉଠି ଆମ ଭାଗ୍ୟରେ ଲେଖା ଆଉ।
ଭାଗ୍ୟ ଯିଆଡେ ଟାଣିବ, ସିଆଡେ ଯିବା।
ସେଇ କଥା ତ ସମସ୍ତେ କହୁଛନ୍ତି। ଆଉ କଣ?
ହୁଁ।
ଭାଗ୍ୟ ଯୁଆଡ଼େ ଟାଣିବ, ସେଇଟେ ଯିବା। ଆଉ କଣ?
ହଁ। ଭାଗ୍ୟର ତ ସବୁ ଖେଳ ଆଉ ଗୋଟେ ଚାକିରି ଫାକିରି ହେଇଗଲେ ଗୋଟେ ଭଲ ହୁଅନ୍ତା।
ସମସ୍ତେ ସେଇଆ କରୁଛନ୍ତି ଏହା ପରେ ପାଠ ପଢ଼ି ସାରିଲେ ଏମ୍ ସି ଏ କରିସାରିଲେ କେମିତି ଚାକିରି। ସେଠି ହେଇଯିବ ନହେଲେ ପୂର୍ବରୁ ହେଇଯନ୍ କି ସମସ୍ତେ କହୁଛନ୍ତି।
ହଁ ସେଥିପାଇଁ ତ ବହୁତ୍ ଚିନ୍ତା ରହୁଛି ପିଲାଙ୍କର ଏବେ ବହୁତ ବି ପିଲା ବେରୋଜଗାର କରୁଚନ୍ତି। ପଢା ପଢି କରିକି ବି ମାଷ୍ଟର ବି ସେମାନେ କମ୍ପ୍ଲିଟ୍ କରଛନ୍ତି। ତଥାପି ସେ କିଛି ହଉନି କଣ କରିବା ଆଉ। ଯାହା ହବାର ଥିବ ହବ ଆଉ
କେମିତି ଆମେ ପଇସା ରୋଜଗାର କରିବା ଆଉ କିଛି ମୁଣ୍ଡରେ ଆଉ କିଛି ପଇସା ରୋଜଗାର କରିବୁ
ତମର ତ ପଇସା ଦରକାର ପଇସା ର ହିଁ ତ ସବୁ ଖେଳ ନା
ହଁ ସେଇଟା ନଥିଲେ ସବୁ ଅସୁବିଧା ଆଉ କଣ
ପଇସା ନଥିଲେ କିଛି ମିଳିବନି ନା ସମ୍ମାନ ନା କଣ କିଛି ବି, କିଛି ମିଳିବନି, ଯାହା ପାଖରେ ପଇସା, ତାର ସବୁ କିଛି।
ସେଇ, ସମସ୍ତେ ସେଥିପାଇଁ ପଇସା ପଛରେ ଗୋଡ଼େଇଛନ୍ତି ଆଉ।
ସମ୍ମାନ ପ୍ରତିପତ୍ତି ସବୁ ତ ତାର ଆଉ କଣ?
ହଁ ପଇସା ନଥିଲେ କେହି ପଚାରିବେନି ପାଣି ଟୋପେ ବି ମିଳିବନି ଏ ପିଇବାକୁ।
ସେଟା ତ ଠିକ୍ କଥା
ହଁ ପରା।
କଣ କରିବା ଦେଖିବା ଆଉ ପଢାପଢି ତ ଚାଲିଛି ଆଉ
ହଁ।
ଜୀବନରେ ଆଉ କିଛି ନାଇଁ।
ଖାଲି ପାଠ ପଢ଼ ଆଗକୁ ଚାଲ ଆଗକୁ ଚାଲ ଏଇଟା ପରେ ସେଇଟା ସେଇଟା ପ ପରେ ସେଇଟା ଆଉ ଚାକିରି ଚାକିରି ପଛରେ ଗୋଡ଼ା ଯାହା ହେଉ ଚାକିରି ପଛରେ ଗୋଡ଼ା।
କିରି ମିଳିଗଲା ପରେ ସିଏ ବି ଆହୁରି ଟେନସନ ଚି ତା ଚିନ୍ତା ଆହୁରି ବଢିଯିବ ତା ପାଇଁ ଇଏ କର ସିଏ କର ହେଇ
କେମିତି ସେ ଜୀବନ କୁ କେମିତି ଆଉ ରାତିଆରେ କରିବ ଚାକିରି ପାଇଁ ଆହୁରି ଚି ନ୍ତା ଆଉ ସମୟ ତାକୁ ଦବାକୁ ପଡ଼ିବ ଏତ ବେଳେ ଉଠିବି ଏତବେଳେ ଖାଇବି ଏତବେଳେ ଯିବି ଏତବେଳେ ଆସିବି ଏତବେଳେ ଗାଡିରେ ଯିବି ଏତବେଳେ ଘରକୁ ତଥାପି ସବୁ ଆହୁରି ଚିନ୍ତା ପଡ଼ିଯିବ ସମସ୍ୟା ଆହୁରି ଅଧିକ ହେବ ଜୀବନରେ।
ହୁଁ ସବୁ ଦେଖି ଚାଇଁ ଚଳିବାକୁ ପଡିବ।
ସେଇ ପରା କଥା ସେଇଆ ଆଉ କଣ କରିବାକୁ ପଡ଼ିବ ଏଇତ ଜୀବନ ପାଠ ପୁଠି ବଢ଼ି ଆସିଲି। ଏଇଆ ହେଇଯିବ ଆଉ ସେଟା ପଢିଦେଲେ ଏଇଟା ହେଇଯିବ ଏଇଟା ପଢିଲେ ସେଟା ସରିଯିବ ଆଉ କଣ। ଭାବି ଭବି ଏତେ ବାଟ ଆସିଲିଣି ପାଠ ଖାଲି ପଢା ଚାଲିଛି।
ସରୁନି ପାଠ ପଢା ମୋର।
କେବେ ସରିବ କେ ଜାଣି ଚାକିରୀ ବାକିରି ଗୋଟେ ହବ କି ହବନି?
ଏ ପାଠ ପଢା ଯେତେ ବଢିଚଲିବ ସେତେ ପାଠ ଆହୁରି ବଢି ଚାଲିବ ପାଠ ସରିବ ନା।
ହଁ ପରା।
ପାଠ ସରିଲା ଭଳିଆ ମତେ ଲାଗୁନି।
ପାଠ କେବେ ସରିବନି କିନ୍ତୁ ଆମର କଣ ଆମର ମୂଳ ଲକ୍ଷ ହେଲା କେମିତି? ଗୋଟେ ପାଠ ଏଇ ସରିଗଲା ଏଇଟା ତାପରେ ଏମ୍ ସି ନା ଲ୍ କରିଦେଇକି ଏମିତି ଗୋଟେ ଚାକିରି ଆଗେ ହେଇଯା ଆମେ ପଇସା ରୋଜ ଆଉ ପାଠ ଫାଟ ପଢି ହବନି ଆଉ ମୁଣ୍ଡରେ ଚିନ୍ତା ପୁରେଇକି ବୁଲି ହବନି।
ହୁଁ ଚାକିରିୀ କରିିକି ସ୍ଵାଧୀନତା ଗ୍ରହଣ କର।
ହଁ।
କେମିତି ଚାକିର କରିବୁ ପଇସା ରୋଜଗାର କରିବୁ ନିଜ ଖର୍ଚ୍ଚ କରିବୁ ନିଜ ଇଚ୍ଛାରେ ବଞ୍ଚି ପାରିବୁ ସବୁ କରିବୁ। ସେଇ ଚିନ୍ତା ସମସ୍ତଙ୍କ ମୁଣ୍ଡରେ ଆ ଆଉ ଏତେ ଘର ଲୋକଙ୍କୁ ମାଗି ପାରିବୁନି ପଇସା ଆଉ ଲାଜ ଲାଗୁଛି କେତେ ମାଗିବୁ ପଇସା ଦରକାରେ।
କେତେ ବି ନିର୍ଭର ହେଇକି ଚଳିବୁ ବାପା ମା ବି ସେ ଖଟୁଛନ୍ତି କେତେ ବହୁତ୍ ଖଟିଲେଣି। କେତେ ଖଟିବେ ଛି ତାଙ୍କୁ ବି ଟିକେ ରେଷ୍ଟ ଦରକାର୍ ନା ନାଇଁ।
ହଁ। ସେଥିପାଇଁ ସମସ୍ତେ ଖାଲି କେମିତି ନିଜେ ରୋଜଗାର କରିବୁ ଖର୍ଚ୍ଚ କରିବୁ ସେଇ କଥା ଚାଲିଛି।
ହଁ ରୋଜଗାର ଟିକେ କରିଦେଲେ ନିଜ ଖର୍ଚ୍ଚ ତ ଉଠେଇ ହବ ନାଁ।
ହଁ ସେଥିପାଇଁ ତ ସମସ୍ତେ ଚାହୁଁଛନ୍ତି କେମିତି ଚାକିରି ଗୋଟେ ଦରକାର୍ ଚାକିରି ଗୋଟେ ଦରକାର୍।
ଚାକିରି ହେଇଗଲେ ଭଲ ହୁଅନ୍ତା।
ହଁ ଚାକିରି ଚାକିରିରେ କ ଗଛରେ ଫଳୁ ଥିଲେ ସମସ୍ତେ ତୋଳି ଅଣନ୍ତେ ଆଉ କିଛି ଆଉ କିଛି ଖୋଜେନ ଚାକିରି ଯେମିତି ଗଛରେ ପଳୁଥିଲେ ସମସ୍ତେ ଗୋଟେ ଗୋଟେ ତୋଳି ଆଣନ୍ତେ ମୋର ଚାକିରି ମୋର ବଡ ଚାକିରି ଛୋଟ ଚାକିରି ହେଇକି ଗୋଟେ ଗୋଟେ ଛିଣ୍ଡେଇ ଆଣାନ୍ତେ ଗଛରୁ।
ହୁଁ ଚାକିରିର ସବୁ ଖେଳ।
ଆଉ ତମର କଣ ରଜରେ କଣ ନୂଆ କିଛି ଖାଇବା ବନେଇଥିଲ ନା କିଛି ସେମିତି ନୂଆ ତମେ କିଛି
ହଁ ମୁଁ ମୁଁ ତ କିଛି ସେମିତି ରୋଷେଇ କିଛି କରେନି ହେଲା। କରି ଥିଲି ବନେଇଥିଲି ମସୃମ ବନେଇଥିଲି।
ଆଛା ଭଲ ଆଉ।
ତମେ କଣ ବନେଇଥିଲ?
ମୁଁ ଥରେ ପୋଡ଼ ପିଠା ବନେଇଥିଲି ଆଉ ମତେ ବି ରୋଷେଇ କିଛି ଆସ ସେନି ବନେଇଥିଲି ସେମିତି ଆଉ।
ଯାହା ଆଉ କେମିତି କଣ ବନିଥିଲା ମ?
ହଁ ଭଲ ବନିଥିଲା ଆଉ ପୁରା ସ୍ମୁଥ ହେଇ ଥିଲା।
ସ୍ମୁଦ ହେଇଥିଲା ସେଇଆତ ଦରକାର ପୁରା ନରମ।
ହଁ ନରମ ହେଇଥିଲା ଭଲ ହେଇଥିଲା ଭଲ ବି ଲାଗୁଥିଲା ଆଉ।
ହୁଁ ଭଲ ଆଉ ପୋଡ ପିଠା ଫୋଡ ପିଠା ଖାଇକି ପୁରା ମଜା ଆଉ
ଆମର ଭଲ ରଜ ହୁଏ ଆମ ଗାଁରେ ଏପଟେ ଭଲ ରଜ ହୁଏ କିନ୍ତୁ ହଁ ପ୍ରଥମ ରଜଟା ତ ବର୍ଷା ହେଇକି ସବୁ ଖରାପ କରିଦେଲ ପୁରା ଚା ରିଟା ବେଳେ ସାତଟା ପର୍ଯ୍ୟନ୍ତ ଆ ବର୍ଷା ହେଲା ଲଗାତାର ତାପରେ ପୁଣି ଦଶତ ପର୍ଯ୍ୟନ୍ତ ଆହୁରି ଯିବ କିଛି ବର୍ଷା ହେଉଥିଲା ତ ଆଉ କେହି ବି ଦୋଳି ପାଖକୁ ଗଲେନି ଯାହା ସବୁ ଦୋକାନ ଫୋକାନ ମିନା ବଜାର ଆଣିଥିଲେ ସବୁ ଖରାପ ହେଇଗଲା। ତ ସମସ୍ତଙ୍କ ମନ ଭାରି ଦୁଃଖ।
ଏମିତି କାହିଁ ହଉଥିଲା କେଜାଣି ମୁ ଏତେ ଭଲ ହଉଥିବ। କିଛି ନା କିଛି କେଏ ପଶିବ ତା ଦେହରେ ଆଉ।
ହଁ ଆଉ ତାପରେ ଆଉ ଆମର ପାଞ୍ଚ ଦିନ ରଜ କରନ୍ତି ଆଉ ଓ ତ ଆଉ ତିନି ଦିନ ଭଲ ହେଲା ଆଉ ତାପରେ ଶେଷ ଦିନ ତ ରଜ ବଟା କରିଦେଲେ ଆଉ
ହୁଁ ଆଉ ବୁଲିବାକୁ କୁଆଡ଼େ ଯାଇଥିଲ ନା?
ହଁ ବୁଲିବାକୁ ଯାଇଥିଲି ମୋ ପିଉସିଙ୍କ ଘରକୁ ପ୍ରଥମ ରଜ ଦିନ ତା ତାପରେ ଆମ ଗାଁରେ ତ ଭଲ ରଜ ମିନା ବଜାର ହେଇଛି ସବୁ ନାଚ ଗୀତ ଖେଳ କରୁଥିଲେ। ସିଏ ସବୁ ଭଲସେ କରୁଥିଲେ ଆଉ ଏମତି ଛୋଟ ଛୋ ନା ନାଚ ଗୀତ କରୁଥିଲେ ଦୌଡ଼ିଡିଆଁ ସେ ଆଉ ସେ ଚାମଚ ବାଟି ଖେଳ ହାଣ୍ଡି ଭଙ୍ଗା ସବୁ କରୁଥିଲେ ସମସ୍ତେ ଭାଗ ନଉଥିଲେ ମୁଁ ଦେଖୁଥିଲି। ଫଟୋ ଉଠଉଥିଲି ରଜରେ ବୁଲି ବୁଲି ପାନ ଖାଇଲି। ହଁ ମୁଁ ନିଏ କିନ୍ତୁ ଏଥର ଏତେ ଡେରି ଡେରିରେ ସବୁ ରାତି ଦଶଟା ସାଢ଼େ ଦଶଟା ବେଳେ ବି ସବୁ କରୁଥିଲେ ଆମ ଘର ଟିକେ ଦୂର ତ ମୁଁ ପଳେଇ ଆସିଥିଲି ରହିିପାରି ନଥିଲି ଏତେ ଡେରି ଯାଏଁ ଆଉ
ଆଚ୍ଛା।
ନହେଲେ ମୁଁ ନିଏ ପୂର୍ବ ଥର ତା ପୂର୍ବ ଥର ସେ ଖେଳୁଥିଲେ ମୁଁ ନେଇଥିଲି।
ଉୁଁ ହୁଁ ଏବେ କାଟି ପାରିବି?
ହଁ ହଁ।
ହଉ।
ହଁ।